ହଁ
ହଁ ହଁ
ହଁ ତ ମୁଁ କହିଲି କି ମୁଁ ମାନେ ଯୋଉମାନେ ମୁଁ ହଁ ମୁଁ କହିଲି କି ମୁଁ ଯୋଉ ମାନେ ସାଙ୍ଗ ଅଛନ୍ତି ଧର ମୁଁ ଯା ସହିତ ଫ୍ରେଣ୍ଡଲି ହେଇକି ମିଶିଗଲି ତ ତାଙ୍କ ତା ସହି ମିଶିଲି ମୋର ଏକ୍ସସୋଟ ଏକ୍ସଟ୍ରୋଟ ମାନେ ସେନ୍ସ ଟା ବାହାରି ଯାଏ ବାହାରକୁ ତ ମୁ ତ ଜାଣିନଥିବେ କାହାକୁ ମୋ ସରାଉଣ୍ଡିଂ ମୋ ରିଲେଟିଭ ଯୋଉମାନେ ବି ଆସନ୍ତି ତାଙ୍କ ସହିତ ମୁଁ ଇଣ୍ଟର୍ଭର୍ଟ ହେଇଯାଏ ତ ମୁଁ ବି ଏମିତି ନମସ୍କାର କରି ଦେଇ କି ମୁଁ ପଳେଇଯାଏ ମୁଁ ରହେନା ଟୋ ସେଠି ମୁଁ ଟୋଟାଲି ଘରେ ବି କହିବେ ମୁଁ ସେପଟ ଯାଇ ବୁଲୁଛି ମୁଁ ଅଲଗା ରୁମ ରେ ରହିଥିବି ତ ଜିନିଷ ସେଇଆ ପାଖାପାଖି ଥିଲେ କିଏ
ହଁ ମୁଁ ଏଇରେ ସେମିତି ନାହିଁ ମୁଁ ବାସ ମୁଁ ବାସ୍ ମୁଁ କର୍ତ୍ତବ୍ୟ କରିଛି ଏଇଟା ବାସ୍ ବାପରେ ବାସ ସାଙ୍ଗ ହଁ ହଁ ମୁଁ ଯଦି ବାସ ତାଙ୍କୁ ଯାଇ ମୁଣ୍ଡିଆ ମାରି ଦେଇକି ଆସି ଯା ଆସନ୍ତି ବ ସେଇ ଲୋକ କ ମୋ ମୋ ଭାଇ ଆଗରେ କହନ୍ତି ଯେ ତୋ ଭଉଣୀ ଟା କାହା ସହିତ ମିଶେନି କିଛି କରେନି ତୁ ଟା ଭଲ ପିଲାଟା ମାନେ ମୁଁ ମିଶେନି ବୋଲି ମୁଁ ଖରାପ ତାଙ୍କ ଆଗରେ
ସିଏ ସେମତି କହିବେ ତାଙ୍କ କଥା ଆଉ ସିଙ୍ଗଲ ଚେନ୍ ମତେ କେହି କମ୍ପେୟାର କରିବା ପାଇଁ ନଥାନ୍ତି ତ ମୋର ଯେ ଭାଇ ଭଉଣୀ ଥାନ୍ତି ତ ସେମାନେ ଟିକେ ପଢାଗୁ ଟାଇପ ର ତ। ସେମାନଙ୍କ ସହିତ ମତେ ସେମାନେ ଏମିତି ଆସିଲେ କମ୍ପେୟାର କରନ୍ତି ତ କଣ ଏମାନେ ବି ପଢୁଛନ୍ତି ତୁ ବି ପଡେ ଏମିତି।
କମ୍ପେୟାର କଲେ ଆଉ ତାଙ୍କ ସହିତ ବି ମିଶିବା ପାଇଁ ସେ ଇଏ ଟା ରହେନି।
ନାଇ ସେୟା ପରା କହ। ସମୟ ଠିକ୍ ସେୟା ହେଉଛି ମୁଁ ଏମିତି କାଆ ସହିତ ମିଶେନା ମାନେ ଯେତିକି ରିଲେଟିଭ ଯୋଉ ମାନେ ସୋ ମୁଁ ଖାଲି ନମସ୍କାର କରିଦେଇକି ହଁ ଠିକ ଅଛି ହଁ ଠିକ ଅଛି। ଏତେ ଇଏ ନାଇ କାଆ ସହିତ। ମୁଁ ମୋ ଗ୍ରୁପ ଯେତିକି ଅଛନ୍ତି ତାଙ୍କ ସହିତ ଯେତିକି ଭଲ କି ସେମାନେ ସହ ଠିକ ସେ।
ହୁଁ।
ଏଆ। ଆଉ କଣ କୁହ।
ଆଉ କଣ ଏତେ ଟପିକ ସରିଲା ଆଉ ଗୋଟେ।
ଆଉ ଗୋଟେ ଟପିକ ଷ୍ଟାର୍ଟ।
ହାଇ। ହଁ ହଁ ହଁ।
ଆ
କଣ କହିବି ହି।
ଆଉ କୋଉ ଟପିକ ରହିଲା।
ତ ସଇଲା ମୁଁ ଯଦି କିଛି କହୁନି ତମେ ସେପଟ କୁହ ନଏଲେ କିଛି ମୂଲ୍ୟ ନାଇ କଲ ର।
ଆଚ୍ଛା। ଆଚ୍ଛା ଥଟ ଇଲେଭେନ ଟୁୱେଲ୍ଥ କୋଉଠି ମାନେ ଏମତି କୋଠି ଲଙ୍ଗ ରେ କରିଥିଲେ ନା ଏଇ ପାଖପାଖି।
ମୁଁ ବାସ ଆମର ସେପଟେ ଡିଗ୍ରୀ କଲେଜ ଥିଲା ତ ମୁଁ ସେଠି କରି ଦେଇ ମୁଁ ଏତେ କଥା ଭାବିନଥିଲି ସେପଟେ ମୋ ଘର ଲୋକ ବି ଛାଡୁ ନଥିଲେ ବାହାରକୁ। ଆଉ ମୁଁ ବି ଗୋଟେ ମୁଁ ପୁରା ଡରକୁରି ଥିଲି ସେତେବେଳେ ଏବେ ତ ହଁ ଅଛି ହେଲେ ଏତେ ବି ନୁହଁ। ହେଲେ ସେତେବେଳେ ପୁରା ମତେ ରୋଡ କ୍ରସ୍ କରି ଆସେନି ଏବେ ବି ଆସେ ସୁନି ହେ ହେଲେ ହୁଁ। ତୋ ଘର ଲୋକ ସହିତ ଛାଡି ନଥିଲା ତୋ, ମୁଁ ସେମିତି ହିଁ ବାସ କରିଦେଇଥିଲି ତାପରେ ଏମତି ଯେତେବେଳେ ପ୍ଲସଟୁ ସରିଲା। ତ ମୁଁ ନିଜେ ଏମିତି ଡିସିସନ ନେଲି କି ନା ନା ଆଉ ହବନି। କିଛି ତ କରିବାର ଅଛି। ଚି ବାହାରକୁ ଯିବାର ଅଛି ହଁ।
ମୁଁ ବି ଫାଷ୍ଟ ଟା ସେମତି ଘରେ ବି ମତେ ଛାଡୁ ନଥିଲେ। ତ ମତେ ସେ କିନ୍ତୁ ସେ ହିସାବରେ ମତେ ଛାଡନ୍ତିନି ଘର କୁ। ବାହାରକୁ ଯିବୁ ତ ଫାଷ୍ଟ ଫାଷ୍ଟ ଟିକେ ଦୂରକୁ ଛାଡ଼ିଲେ। ତାପରେ ପୁରା ଦୁରକୁ ଟିକେ ଛାଡଲେ। ସେଇୟା ହଉଛି ଏ କଥା।
ତେବେ ପୁଅ ଝିଅଙ୍କ ଭିତରେ ଫରକ, ମାନେ ତମେ ଦି ପୁଅ ତମକୁ ଛାଡ ଦେବେ ଏତେ କଥା ଭାବୁନି।
ହଁ।
ତେବେ ସେ ହଜାର କଥା ଭାବିବେ।
ହଁ ସେଇଟା ଏମିତି ସବୁ ଆଉ
ହଉ ଆ ତମକୁ କୋଉ ସିଙ୍ଗର ଭଲ ଲାଗେ? ବଲିଉଡ ର ହିନ୍ଦୀର।
ହଁ ବଲିଉଡ଼ ବଲିଉଡ ତ ଅଲ ସମସ୍ତ ଅଲ ଟାଇମ ହେଲା ଅରିଜିତ।
ହଁ।
ହଁ ହଁ। ତାପରେ ଡେଲି କ କମ୍ବିନେସନରେ କେକେ ଆଉ ଇମ୍ରାନ ହାସିମ ବାଲା ଦେ ତ ଆଉ ଏବେ ରିସେଣ୍ଟଲି ମତେ ତନ୍ବିନ୍ଦର୍।
ହଁ ୱାଓ ଆଉ କୁହନି କୁହନି ଆମେ ପଗ୍ଲେ ବଳିନ୍ଦର୍ ପାର୍ଟି। ଆଉ ଫିମେଲରେ?
ତ ହଁ ତାପରେ ଫିମେଲରେ ଶ୍ରେୟା ଘୋଷଲ ତ ଅଲ ଟାଇମ୍ ସେ। ତ ସେକେଣ୍ଡ ସେକେଣ୍ଡରେ ପ ପଲକ ମୁଚୁଆନୀ
ହୁଁ।
ହଉ ତ ଆଉ ମତେ ସେମିତି
ହଁ ମୁଁ ବି ସେମିତି ମୁଡ ଅନୁସାରେ ଗିତ ନା ତ ଟାଇପ କଣ? ମୋର୍
ହଁ ହଁ ହଁ ହଁ ମୁଡ୍ ଅନୁସାରେ ମୁଁ ପଚ୍ ମଝିରେ ମଝିରେ ମତେ ଏତେ ବି ଇଏ ମୁଁ ପଚାରେ ପଚାରେ ଯୋଉ ନୁସିରତ୍ ଫତେ ଅଲି ଖାଁ ତାଙ୍କରେ ବି ଶୁଣେ। ତ ତାଙ୍କର ମାନେ ନୁସିରତ୍ ଫତେ ଅଲି ଖାନ ମାନେ ଯୋଉ ପାକିସ୍ତାନୀ କବାଲି।
କିଏ ହେଟା ମୁଁ ଜାଣିନି? ହଉ
ପାକିସ୍ତାନୀ ତଳେ ମାନେ ଯେମିତି ଏ ଶାସକୀ ମାଲାକି ଜି ବୋଲୁ ଥିଲେ।
ହଁ ହଁ।
ଯୋଉଟା ଓରିଜିନ୍ ଯୋଉଟା ତ ସେଇଟା ତ ତାପରେ ନେକ୍ସଟ୍ ମାନେ ବହୁତ ଅଛି। ତ ସେଇମାନେ ସବୁ ଆଉ ବେଶୀ କାଲି ଆତି ପସଲ। ଆତିଫସଲ ଆଣ୍ଡ ହ୍ୟାଲୋ ହ୍ୟାଲୋ। ହଁ ହଁ ମତେ ସୁବୁଛି, ଆଉ ମୁଁ କହିଲି ଆତି ଫସ ଲମ୍।
ହୋ ହୋ ହଁ ମତେ ବହୁ ବି ପସନ୍ଦ।
ଆଉ ଆଜିିଲ୍।
କିଏ କିଏ?
ଆଜିମ ଆଜିମ୍ ପାକିସ୍ତାନୀ।
ହଁ ଯେ ସିଏ ଯେ ଅଯୟ ଯିଏ ଥିଲା ସେ ଅଲଗା ତାଙ୍କ ତା ହଉ ହଁ ହଁ ହଁ ତ ହାନି ଆ
ଯଉ ଛାଣିଆ ଆମିର ବାଲା ଛି ହଁ। ହଁ।
ହଉ।
ଅ ହ। ଆଉ ବାକି ମୁଁ ରାପ କୁ ଫଲୋ କରି ଯେତିକି ରାପରେ ବାସା କ୍ରିଷ୍ଣା
ହଁ ତାପରେ ତାପରେ ପାକିସ୍ତତାନ ର ହିଲେ। ତା ନା ଅଜୁ ୟଙ୍ଗ ଷ୍ଟାର ଅସ୍ ଯେତିକ ତାଙ୍କର । ତ ଏମିତି ସବୁ ଆଉ, ଆଉ।
ହଁ।
ବେଶିକାଲି ମୁଁ ଏବେ କରନ ଓଜଲା ଅଛି ଆଉ ଜିମ୍ ପ୍ଲେ ଲିଷ୍ଟ ରେ କରନ ଓଜଲା।
ମୋର ବି ଫରେନ୍ ଜିଲ୍ଲାର ବୟଫ୍ରେଣ୍ଡ ଆଉ ଫରେ ରିଜନ୍।
ଅ ଆ। ତ ମତେ ଆଠ ପିସ୍ ଫାଇ ଟୁ ସେଭେନ
ହୁଁ ହଁ ହଁ।
ଏଇଟା କେ ନା ମାନେ ମାନେ କହ ବୋଲି ଚିଲ ସହିତ ଇନୋ ଦେଡିଟିଭି ଆଉ ଦେଟପ୍ ସେଟା।
ପଞ୍ଜାବୀ ଗୀତ ଗୁଡ଼ା କ ହିଁ ଏନର୍ଜେଟିକ୍।
ହୁଁ ହୁଁ ଆଉ ବାକି ଯେତେବେଳେ ସାଙ୍ଗସାଥି୍ ମାନଙ୍କ ସହିତ ଥାଏ ଗାଡ ରେ ବୁଲୁଥିବୁ ତ ହରିୟଣ ବି ବ୍ୟାଙ୍ଗର୍ ସବୁ ଚାଲେ ଆଉ।
ହରିୟାର ବେଙ୍ଗସ ନା ମୁଁ ସେ ସ୍ପେଶିପିକ ଟାଇମ ନାହିଁ ମୁଁ ସବୁ ପ୍ରକାର ସୁବିଧା
ଓଡ଼ିଆ।
ତ ମୋ ଉପରେ ଓଡିଆ ହଉଁ ଓଡିଆ ଏମିତି ମନହେ ଓଡିଆ କେତେବେଳେ କଉଥିରେ ରେ ଆଛା, ଓଡିଆ ଶୁଣେ, ତ ଏଇ ନିଉ ଜେନର ବାଲା ପୁରୁଣା ବାଲା ଯେତିକି ଶୁଣେ ତ ଓଡିଆ ମାନେ ଶୁଣେ ହଁ ଓଡ଼ିଆ ଟା ରେୟ ଟିକେ ଶୁଣେ। ହଁ କୁହ।
ମୁଁ ତ ମୁଁ ତ ସବୁବେଳେ ଶୁଣୁଥାଏ ବାବୁସାନ ମହାନ୍ତିର। ମତେ ତା ଭଏସ ବହୁତ ହିଁ ଭଲ ଲାଗେ ତା ଗୀତ ଗୁଡ଼ା ଆ ବି ସେ ମତେ ବହୁତ ଭଲ ଲାଗେ।
ମାନେ ସେ ଗୀତ ଗୁଡାକ ମାନେ ଶୁଣେ ମାନେ ଏମତି ସେଟା ଫ୍ଲୋରରେ ଲଗେଇଦେଲା ତ ଶୁଣି ତ ମୁଁ ସେମତି ମୋ ପ୍ଲେଲିଷ୍ଟରେ ଆଡ କରିନି ଆଉ ବାସ ଏଇଆ।
ହୁଁ ମତେ ଗୋଟେ ଟାଇମ ରେ ଏମିତି ହେଇଯାଇ ଲା ଆଉ ମୁଁ ପୁରା ଯୋଉ ମଲଙ୍ଗ୍ ର ଟାଇଟେଲ ଟ୍ରାକ ତ ମଲାଙ୍ଗ୍ ଟା ହିଁ ସବୁବେଳେ ମାନେ ଦିନକୁ ଦିନକୁ ନିହାତି ଦଶ ଥର ମୁଁ ଶୁଣୁଥିଲି।
ଆଚ୍ଛା ଆଛା ତ ମୋର ମୋର ଫାଷ୍ଟ ଥିଲା କି ହଁ କୁହନ୍ତୁ।
ହଁ ହଁ ହେଲି କୁହ।
ମୁଁ ମୁଁ ଫାଷ୍ଟ କହେ ନା ଏବେ ତଲ ମୋର ଫାଷ୍ଟ ତଲବିନ୍ଦର ଉଇସେସ ଟା। ମୁଁ ଏଟା ଯେତେ ଯୋଉ ଗୀତ ବି ଥାଉ ମୁଁ ଏଇ ଗୀତ ଷ୍ଟାର୍ଟିଙ୍ଗ ସବୁବେଳେ ଏଇ ଗୀତ କରିବି ବିଶେଷ ମୋତେ ପୁରା ସବୁଠୁ ଭଲ ଲାଗେ ତ ସେ ସେଇ ବିଶେଷ୍ କରି ଷ୍ଟାର୍ଟ କରେ ଗୀତ ଟା ବିଶେଷ୍ ଲଗେଇ ସାରିବି ତା ପରେ ବାକି ସବୁ ଗୀତ ଆଡକୁ ଯିବି ମତେ ସେ ମଝି ଫ୍ଲୋ ଟା ତାର ଯୋଉ ଫାଷ୍ଟ ଆସିବ। ହସେନ ରହିମ ବ୍ରୋ ଯୋଉ। ତ ଭଏସ୍ ପରେ ତାର ଯଉ ଭଏସ୍ ଟା ଆସିବ ମତେ ସେଇ ଭଏସ୍ ତ ଭଲ ଲାଗେ ସବୁ ସେଇଟା ପାଇଁ ମୁଁ ଇଏ କରେ।
ମୋର ତଲବିନ୍ଦର ଆସିଲା ମାନେ ମୋର ପଲ୍ ପଲ୍ ଆଗ ଲାଗିବ।
ହଁ ପଲ୍ ପଲ୍ ଆହ।
କେ କଣପାଇଁ ଶୁଣ ନି?
ଆଉ ସେମାନେ ନୁହେଁ ମୁଁ ଶୁଣେ ଶୁଣେ।
ଆଛା ମୁଁ ତ ତମକୁ ନାଇଁ ନାଇଁ ମୁଁ ତ ତମକୁ ତମେ କହୁଚି ତମେ କି ଆପଣ ଇଏ କଣ।
ହୁଁ ମୁଁ ସେଇଟା ହେଇ ଯାଇଚି ତ ସେଟା ଟିକେ ହେଇ ଯାଇଚି ତ ମୁଁ କଥା ହେଲେ ଯାହା କିଛି ଦେବି ସେତିକି ହିଁ ନିଏ।
ମୁଁ ତମେ କହୁଚି ବୋଲି ମୋର ଏତେ କଥା ଭାଆରୁଚି ଆପଣ ହେଲ ନିଜିକୁ ହସ ଲାଗୁଚି କଣ ଟେ ଆପଣଙ୍କୁ।
ଆଚ୍ଛା ମୁଁ କହିବି ଆଉ ତମେ କହିବି ଆଉ। ନାଇଁ ମୁଁ କଣ ନା ଟିକେ ଯୋଉ। ଏଇଟା ଆକୱର୍ଡ ଲାଗିବ ନା କଣ ମତେ ଟିକେ ମାନେ ଆ ରେସ୍ପେକ୍ଟ ଦେଇ କ
ଶୁଣ ରେସ୍ପେକ୍ଟ ତମ ବ୍ୟାବହାରରେ ଲାଗିବ ନା କି ତମ କଥାଟା ତମେ ଆପଣ ହୁଁ।
ଓ ସେଇଟା। କଣ ହେଇଛି ଘରୁ ଶିଖେଇ ଛନ୍ତି କଣହେଇଛି କି ମୋର ଏ ଈଂବିଲଡ ମୁଁ ବି ଜାଣିନି କିଛି ଛାଡ଼।
ମୁଁ ବାସ୍ ମିଶିଗଲା ଦେଖ ମିଶିନି ମୁଁ ସେ ଦି ଚାରଟା କଲ୍ ପରେ ମୋର ହେଇଗଲା ମୁଁ। ତମେ ସିଧା ଡାଇରେକ୍ଟ ମୁଁ କାହାକୁ ଆପଣ ବି କହୁନି ମୁଁ ତମେ।
ହା ଆରେ ଭଲ ନାଇଁ ନାଇଁ ଏଇଟା ମିଶିଯା ହଁ ହଁ।
ଯୋଉଠି ଦରକାରେ ଏଇଠି ଯଦି ତମର ବି ହଁ। ତମର ଯଦି ଜଣେ ବଡ ଥାଆନ୍ତେ ତ ତାଙ୍କୁ ଆପଣ ଫାପଣ କହିଥାନ୍ତି।
ଆପଣ କରିଦେବେ।
ହଁ ତମ ମୋ ଏଜ୍ ତ ପାଖପାଖି ହବ ତ ସେଥିପାଇଁ ହିଁ।
ହଁ ହଁ ହଁ କହ ସେଇଟା। ମୁଁ ଏମିତି ହେଇନି ମୁଁ କେବେ ମାନେ। ମୁଁ ମୋ ସାଙ୍ଗ ସାଥିରେ କଥା ହେଲେ ମାନେ ଏମତି ବଏଜ୍ ଗ୍ରୁପ ରେ କଥା ହେଲାବଳେ ଫାଷ୍ଟେ। ତମେ ତମେ ତାପରେ ସିଧା ତମେରୁ ତୁ କୁ ହେଇଯାଏ ତ ।
ମମେ କିଏ କଥା ହୁଏ।
ଆରେ ନାଇଁ ନାଇଁ ମୁଁ ହେଇପାରେ ତ ବାକି ମୁଁ ଯେତେବଳେ ମୁଁ ତ ଏମତି । ସ କୌଣସି ଝିଅପିଲାଙ୍କ ଶହ କଥା ହୁଏ ନା କଲେଜରେ ରେ ବି ମୋ ସହିତ କୋଉ ସ୍କୁଲରେ ବି କାହା ସହିତ ମୁଁ କ ଥା ହୁଏନି ଝିଅପିଲାଙ୍କ ସହ ଏତେ ତ। ଅ ମୁଁ ସେଇଥିପାଇଁ କି ଯାହା ସହିତ ବି କଥା ହୁଏ କି ନାଇ ଆପଣ ଆପଣ କହେ ହେଇ। ଯା ତ ସେଇଟା ବି।
ମତେ ପ୍ଲିଜ ତମେ କୁହ କାହିଁକିନା ମତେ ଏବେ ଏବେ ଶୁଣିଲା ପରେ ଖରାପ ଅଧିକା ଲାଗୁଚି।
ଆଚ୍ଛା ଆଚ୍ଛା ହଉ ମୁଁ ତମେ ଡାକିବି ଠିକ୍ ଅଛି। ଓହୋ ସେଇଥିପାଇଁ।
ହଁ କଣ କରୁଥିଲ?
ଆଉ ସେଇଥିପାଇଁ ତ ଆପଣ ବାହାରିଯାଏ ଆଉ ସବୁ ତମେ ଦେବେ ରଖି ଦେବେ। ତ ଆଉ ତଲବିନ୍ଦ ଆଉ କଣ କଣ ତମକୁ ଭଲ ଲାଗେ ଗୀତ?
ଆଉ ମୁଁ ତ ଏବେ ଆଉ ବେଶୀ ଶୁଣିନି ଯେତେ ଶୁଣୁଥିଲି ଶୁଣିଥିଲି ଏବେ ମୁଁ ଦିଇମାସ ହେଲାଣି ଗୀତ କେମିତି ଶୁଣିନି।
ଏକା ବେଳେ ତୁ ଏମିତି ଯା ପଡ।
ଜଣା ନାଇଁ ଘରେ ଥିଲି ବା ଆସ ଘରୁ ଆଉ ଆସିଲା ପରେ ବି ଶୁଣନି। ତ ଗୀତ ଶୁଣିବା ପାଇଁ ଟାଇମ ବି ଦରକାର ନା ଏମିତି କ୍ଲାସ୍
ହୁଁ।
ପୋଜେକ୍ଟେ ସଦୁସ୍ନ ବି ସେଥିରେ ଥିଲା ତ ମୁଁ ଆଉ ଏ ଫାଙ୍କା ହେଇନି ତ ଶୁଣିନି।
ଆଛା ଟାଇମ୍ ବି ହେଇଗଲାଣି ଆପଣଙ୍କର।
ଓ
କୁଆଡେ ଜାଇଚୁ ଡ଼ା ମତୋ ଏଖୁଣିଆ ନୋତିପିକେସ୍ନ ଆସିଲା ଯେମିତି ଜଣା ପାଇଲା ଆଛା ହୋଉ କଲ୍ କରିଦିଅନ୍ତୁ।
ହଉ ହଉ।